ହାଲୋ ହ୍ୟାଲୋ। ମ୍ୟାଡ଼ାମ କଣ କରୁଛନ୍ତି?
ବସିଚି।
ବସିଚନ୍ତି ଖାଲି ମୁଁ ଟିକେ ଶୋଇ ଜୁଲିଆ ଆପଣ ଭଲ ଅଛନ୍ତି?
ହଁ ଭଲ ଅଛି।
ତ ଆମେ ଆମ ହଁ ଭଲ ଅଛି। ହଁ ଆମେ ଆମ ଟପିକ୍ ଉପରକୁ ଯିବା।
ହଁ କୁହ।
ଅଁ, ଆମେ ସମସ୍ତେ ତ ଆମ ଡେଲି ଲାଇଫ୍ ରେ ଆମେ ସବୁ ଯାତ୍ରା କରୁଚେ କୋଉଠି କୋଉଠି କିି ନା କୋଉଠିକି ଯାଉଛି, ତ ଆପଣ କୋଉଠିକି ଯାତ୍ରା କରିଛନ୍ତି? ତ ଆପଣ କୋଉଠିକି କୋଉଠିକି ମାନେ ଯାଇଚନ୍ତି?
ହୁଁ ଯାଇଚି ଜଗନ୍ନାଥ ଉଁ, ପୁରୀ ଜଗନ୍ନାଥ ମନ୍ଦିର।
ଆଉ?
ଶିବ ମନ୍ଦିର ଆମ ଗାଁ
ହଁ।
ଏମତି ପାଖ ପାାଖ ମନ୍ଦିର ଶିବ ମନ୍ଦିର ମାନ ଯାଇଚି।
ହୁଁ, ହୁଁ। ଆଉ ଅ, ମାନେ ଆପଣ କୋଉଠିକି ଯିବାକୁ ଭଲ ଲାଗେ ବେଶୀ?
ବେଶୀ ଏବେ ଜଗନ୍ନାଥ ମନ୍ଦିର ଇଏ ଶିବ ମନ୍ଦିର କୁ ଯାଏ, ଭଲ ଲାଗେ ଶିବ ମନ୍ଦିର କୁ ଯାଏ।
ତୋମ ପାଖରେ ଯୋଉ ଶିବ ମନ୍ଦିର ସେ ସବୁ ଭଲ ଥାଏ କି?
ହଁ ଭଲ ଥାଏ।
ଆ ତାପ
ସବୁ ଆସିଚନ୍ତି, ହଁ ହଁ ଭଲ ଲାଗେ।
ଆଚ୍ଛା ଆଉ ସେ ମନ୍ଦିର ମାନେ ଆଉ କୋଉ କୋଉ ଜାଗା ବୁଲିଚନ୍ତି?
ଆଉ ଏମତି ପାଖ ପାଖ ମନ୍ଦିର ମାନଙ୍କୁ ଯାଇଚି, ଆଉ ଶିବ ମନ୍ଦିର ମାନଙ୍କୁ ବି।
ଓ ସମୁଦ୍ର ସମ କୁଆଡେ ଯାଇଚନ୍ତି?
ହଁ ଜଗନ୍ନାଥ ମନ୍ଦିର ଯୋଉ। ସିଆରେ ଯାଇଚି।
ହଁ ଜଗନ୍ନାଥ ମନ୍ଦିର କୋଉଠିକି ଯାଇଚନ୍ତି?
ପୁରୀ ଜଗନ୍ନାଥ ମନ୍ଦିର।
ଓହୋ! ପୁରୀ ଯାଇଚନ୍ତି ନାଇଁ ଆଉ କୁଆଡେ ସେ ମାନେ ଦୂର ଦୂର ବୁଲିଚନ୍ତି? ନା ଜୃଷ୍ଟିିକ ଭତ୍ତରେ ନା ଓଡ଼ିଶା ଭିତରେ
ଏମିତି ଓଡିଶା ଭିତ ସେରେ ଆଉ
ଆଚ୍ଛା। ଆପଣଙ୍କର ଯେଉଁ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଡ଼େ କିଛି ଭଲ ଜାଗା ନାହିଁ?
ହଁ ଅଛି ଅଛି ଯେ ମୁଁ ସିଆଡେ ଯାଏନି ଯୋଉ ଯୋଉ ଇଚ୍ଛା ହଉଥା ଯୋଉ ଯୋଉ ମନ୍ଦିର କ ଯିବା କଥା ମୁଁ ଯାଏ ଯୋଉ ମନ୍ଦିର ଭଲ ଲାଗେ ମାନେ ଶିବ ମନ୍ଦିର ବହୁତ ଭଲ ଲାଗେ ଆଉ ଯାଉ ସଂକ୍ରାନ୍ତି ଏମିତି ସୋମବାରେ ଏମିତି ଯାଉ ଆଉ ମନ୍ଦିରକୁ
ପୂଜା କରିବ।
ହଁ।
ଆଛା ତ ଆଉ କୁଆଡେ ଦୂର ଆଡେ ଟ୍ରାଭେଲ କରିଛନ୍ତି ଗଲେ ଆପଣଙ୍କୁ କୋଉ ସବୁ ଗାଡିରେ ଯିବାକୁ ଇଚ୍ଛା ହୁଏ ମାନେ ଟ୍ରେନ ନା ବସ୍ ନା କାର୍ ନା ବାଇକ୍ ନା ସାଇକେଲ କୋଉଥିି ଯିବା ଭଲ ଲାଗେ?
ଟ୍ରେନ ଯିବାକୁ ଭଲ ଲାଗେ।
ହଁ ଟ୍ରେନ୍ ଟ୍ରାଭେଲ କରୁଛନ୍ତି?
ହଁ ଟ୍ରେନ୍ ଯାଇ
ଆଚ୍ଛା। ଏ ଏକ ଯା ନାଁ ପରିବାର ସହିତ?
ନାଇଁ ଆମ ପରିବାର ଗଲେ ଆମେ ଯାଉ ଏମିତି ଆଉ ବୁଲିବା ବୁଲି
ଆଉ ସାଙ୍ଗ ମାନଙ୍କ ସେହିତ କୁଆଡେ ବୁଲିଜାନ୍ତି?
ହଁ ସାଙ୍ଗ ମାନଙ୍କୁ ବି ସହିତ ଯାଇଛି କଟକ ଯାଇଛି।
ହୁଁ ହୁ।
ଭୁବନେଶ୍ଵର ଯାଇଛି ଏମିତିକା ଆଉ। ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଇଛି ହୁଁ।
କଣ ପାଇଁ ଯାଇଥିଲି।
ଏମିତି ମୋ ସାଙ୍ଗର ଜଣେ ବାହା ହେଲା ଯାଇଥିଲି ସାଙ୍ଗ ସହିତ ମିଶିକି ଆମେ ଯାଇଥିଲୁ। ଆଉ ସେଠି ବି ରହିକି କଟକ ଦି ତିନି ଦିନ ବି ଆସିଛୁ। ବାହାର ସରିଲା ପର୍ଯ୍ୟନ୍ତ ରହିଥିଲୁ।
ଓ ଯାଇକିରି ଆସିଛନ୍ତି ସେ ରହିଛନ୍ତି ବି
ହୁଁ।
କେମିତି ଲାଗିଲା?
ହୁଁ। ବହୁତ ଭଲ ବହୁତ ବଢ଼ିଆଁ ଲାଗିଲ।।
ମାନେ କେବେ ଯାଇଥିଲେ?
କଟକ ଏମିତି ବାହା ହେଇନଥିଲି ଯାଇଥିଲୁ ସାଙ୍ଗସାଥି ହେଇକି ଆଉ ମିଶିକି ଆଉ। ମୋର୍ ଗୋଟେ ସାଙ୍ଗର ପିସ୍ ର ପିସ୍ ନାନୀ ର ପୁଅ ବାହାହେଲା ତ
ହଁ।
ଯିବୁ ଆଉ ମିଶିକି ଆଉ।
ଆଛା ଆଉ କୁଆଡେ ସବୁ ଯିବା କୁ ଭଲ ଲାଗେ ସମୁଦ୍ର କୂଳ ଯାଇଛନ୍ତି।
ହଁ ସମୁଦ୍ର।
ସମୁଦ୍ର କୂଳ ପାଖରେ ଯୋଉ ମାନେ ଫାଷ୍ଟ ଫୁଡ ଜିନିଷ କି ଯାହା ବିି ହେଲେ ଯୋଉ ଖାଇବାକୁ ମଜା ଲାଗେ।
ନା ନା ସେ ସବୁ କିଛି ଖାଏନି ଏମିତି କା ଏ ଯୋଉ ପବନ ଧୂଳି ବାଲି ମାଟି ସବୁ ଉଡ଼ିକି ଆସିକି ପଡ଼େ ଆଉ ସେଥିପାଇଁ ବୋଲି ସେ ଜିନିଷ ଖାଇବାକୁ ଆମକୁ ଭଲ ଲାଗେନି।
ତଥାପି ସମୁଦ୍ର କୂଳେ ଖାଦ୍ୟ ଖାଇଲେ ମଜା ଲାଗେ ନା ସେ ଯୋଉ
ପ୍ରାୟ ଲୋକ ଖାଉଛନ୍ତି ଯାହାକୁ ଭଲ ଲାଗିଲା ସେ ଖାଇଲା ଯାହାକୁ ଭଲ ନ ଲାଗିଲା ସେ ଖାଇଲାନି ଆଉ।
ହୁଁ ତ ସମୁଦ୍ର କୂଳ ପାଖାପାଖି ସମ ମାଛ ଅ ତାପରେ ଚିଙ୍ଗୁଡ଼ି କଙ୍କଡ଼ା।
ହଁ ହଁ ହଁ ସେ ବହୁତ। ହଁ ହଉଛି ସେଇଠି
ହଁ ଯେହେତୁ ତମେ ପୁରୀ ମନ୍ଦିର ଯାଇଛ ଖାଇ ନଥିବ ଯେ
ନାଇଁ ଅନ୍ୟ ଅନ୍ୟ ଲୋକମାନେ ବି ଖାଉଛନ୍ତି ନା। ଆଉ ଯିଏ ଖାଇବା କଥା ଖାଉଛନ୍ତି।
ସେ ପାଖରେ ମିନି ବଜାର। ପଡ଼ିଛି ନା ନାଇଁ?
ହଁ ପଡିଛି।
ପଡ଼ିଛି ଆପଣଙ୍କ ଗାଁ ପାଖରେ କେବେ ମହୋତ୍ସବ କିଛି ହେଇଛି?
ହଁ ଏମିତି ହଁ ଜଞ ଫଜ୍ଞ ହଁ। ଜ୍ଞ ହେଇଛି।
ଆଛା ମାନେ ରାତିରେ ଯିବାକୁ ଭଲ ଲାଗୁଛି ନା ଦିନରେ?
ହୁଁ ଦିନରେ ଦିନରେ ଯାଉଛନ୍ତି ରାତିରେ ବି ଯାଉଛନ୍ତି ଆଉ। କିନ୍ତୁ ବହୁତ ବହୁତ ରାତିରେ ଯିବାକୁ ଭଲ ଲାଗେ ଆଉ।
ରାତି ରେ ଲାଇଟିଙ୍ଗ।
ହଁ ହଁ।
ଆଚ୍ଛା। ସେଇଠିକି ସବୁ ଆସିଥାଉଛି ଜିନିଷ ପଡିଥାଉଛି।
ହଁ ହଁ ହଁ ସବୁ ପଡ଼ିଥାଉଚି ଆ ପଡ଼ିଥାଉଚି ଏନ୍ତି ବୋହୁତ ଲୋକ ବି ଚାରିଆଡୁ ଆସୁଥାଉଚନ୍ତି ଆଉ ବୁଲିକି ଏମତି ଯାଉଚନ୍ତି ଆଉ ମଜାମସ୍ତି କରିକି ଯାଉଚନ୍ତି ଆଉ।
ଆପଣ ଯାଇଚନ୍ତି ଆପଣ କଣ ଆଣିଚନ୍ତି ନାଁ କିଛି
ହଁ ହଁ ମୁଁ ଯାଇଚି। ଯାଇଚି ବୁଲିକି ଏମିତି ଦେଖିକି ଚାରିଆଡ଼େ ବୁଲିକି ଆସିଚୁ ଆଉ।
ଜିନିଷ ଆଣିଚନ୍ତି।
ଯୋଉଟା ଇଚ୍ଛା ଲାଗିଲା ମୋର ମୁଁ ସେଇଟା ଆଣେ ଆଉ।
ଆଉ କୁଆଡ଼େ ଯାଇଚନ୍ତି ବସରେ କେବେ କୁଆଡ଼େ ଯାଇଚନ୍ତି?
ହଁ ବସରେ ତ ପ୍ରାୟ ଚାରିଆଡ଼େ ଯୁଆଡ଼େ ଯିବା କଥା ମୁଁ ବି ଯାଇଚି।
କା ହାତିରେ ଯାଇଚନି?
ଆଉ ଏମତି ବୁଲିଚି ଯାଇଚି ଗାଁମାନଙ୍କରେ ମାନେ ବନ୍ଧୁବାନ୍ଧବ ଗାଁକୁ ଯିବାରେ ବସ୍ ଫସରେ ଯାଉ।
ସାଙ୍ଗମାନଙ୍କ ସହିତ ଯେତୋବେଳେ ଆପଣ କଟକ ଯାଇଥିଲେ ସେତୋବେଳେ ମାନେ କଣ ଏନ୍ତି ଗୋଟେ ମେମୋରି ମେମୋ କଛି ଅଛି କି ମାନେ ମନ ଅଛି କି ତମର? ଏମତି ଗୋଟେ ଇନସିଡେଣ୍ଟ ହେଇଥିଲା କଣ ଗୋଟେ। ଆମ ଅଛି
ନାଁ ସେ ସବୁ ନାହିଁ ମନ ନାହିଁ ମୋର। ଆଉ ବୁଲେ। ଏନ୍ତି ମୁଁ ଆମେ ଯାଇଚୁ ବସରେ ବି ଯାଇଚୁ ନାଁ। ବସରେ ବି କଟକ ଯାଇ ମୁଁ ସାଙ୍ଗ ସାଥି ହେଇକି ବସ୍ ଇ
ଖାଲି କଟକ ହିଁ ଯାଇଚନ୍ତି?
ହଁ କଟକ ଯାଇଚି ତାପରେ ଏନ୍ତି ଏଁ ଗାଁ ପାଖ ମାନେଙ୍କେରେ ଗାଁମାନଙ୍କୁ ସବୁ ଯାଇଚି।
ଯେବେ ଗାଁକୁ ଯିବା କଥା ଯାଇଚି।
ଗୋପାଳପୁର ସି ବିଚ ଯାଇଚନ୍ତି?
ଗୋପାଳପୁରୁ? ହଁ।
ଗୋପଳପୁର ସି ବିଚ୍?
ହଁ ପାନ୍ଥ ନିବାସ୍ ତ ଗୋପାଳପୁରୁ ହଁ।
ରମ୍ଭା ପାନ୍ଥ ନିବାଶ ନାଁ କୋଉଠିକି?
ହଁ ଯାଇଚି। ଏ ଆଉ
ଆଁ
ଆପଣଙ୍କ ପାଖ ଏରିଆରେ କି?
ହଁ ଆମ ପାଖ ପାଖ।
କୋଉ ଘାଟି ଫାଟି ଯାଇଚନ୍ତି? ହଁ ମୁଁ ଦେଖିଚି।
ହଁ।
ଆପଣ ଘାଟି ଫାଟି ଦେଖିଛନ୍ତି?
ହଁ ହଁ ଘାଟିବି ଦେଖୀଛି।
ଘାଟିରିିଆରେ ଗଲାସ କେମିତି ଲାଗେ?
ହଁ।
ଡର ଲାଗେ ଆଉ
ଡର ଲାଗେ।
ହଁ।
କଣ ପାଇଁ ଡର ଲାଗେ?
ମାନେ ଘାଟି ଜାଗାରେ ତ ଯାଉଥିଲୁ ଆଉ
ଚିଲିକା ଯାଇଛନ୍ତି ଚିଲିକା।
ହଁ ଚିଲକା ବି ଯାଇଛି।
ଚିଲିକା ଗଲେ କେନ ଲାଗେ?
ଚିଲିକା ଭଲ ଲାଗେ ବୁଲିବା ପାଇଁ ବୁଲି ଆଉ
ଓ। ଆଉ ଆପଣ ଏବେ କଣ କରିବେ ଖାଇସାରିଲେଣି?
କଣ କହିଲେ ସୁ ଶୁଭିଲାନି।
ସାରିଲେଣି
ହଁ।
ଓହୋ। ଆଉ କୋଉ କୋଉ ଜାଗା ସବୁ ବୁଲିଛନ୍ତି?
ଆଉ ଏମତି ପାଖ ପାଖ ଗାଁ ମ
ପାଖ ପାଖ ହେଲେ କଣ ମାନେ ମନ୍ଦିର ନା ଆଉ କୋଉ ଜାଗା?
ହଁ ମନ୍ଦିର ତାପରେ ଏମତି ଗାଁ ସବୁ ଗାଁ ମାନରେ ମାନେ ଏମତି ବନ୍ଧୁବାନ୍ଧବ ଗାଁକୁ ଯାଇ ଯିବାର
ଓହୋ। ଯାଇଛନ୍ତି।
ହୁଁ।
କୋଉ ମନ୍ଦିର ଭଲ ଲାଗେ?
ଜଗନ୍ନାଥ ମନ୍ଦିର।
କୋଉ ମନ୍ଦିର ହଁ ଆମ ପାଖରେ ହିଁ ଜଗନ୍ନାଥ ରଥ ମନ୍ଦିର ଅଛି ଏବେ ରଥଯାତ୍ରା ହେବ। ସେଇଠୁ ରଥଯାତ୍ରା ହଉନି?
ହଁ ହଉଛି।
ହଉ ମୋ ଟାଇମ ଅଫ୍ ହେଇଗଲା ରଖୁଛି।
ହଁ।